ହାଲୋ!
ଆବେ ତମ ଗାଁରେ ବା ମନ୍ଦିର ପ୍ରତିଷ୍ଠା ହେଇଥିଲା ଏବେ।
ହଁ, ଏବେ ହେଇଥିଲା।
ତୁ ଥିଲୁ ଗାଁ ରେ?
ଥିଲି ନା।
ମାନେ ଆରମ୍ଭ ରୁ ଶେଷ ଯାଏ ନା ସେମିତି।
ନାଇଁ ନାଇଁ ଆରମ୍ଭରୁ ଆସିଯାଏ ଭୋଜି ବଣ୍ଟାଟା ଆଗ ପରେ ଯାଇଗଲି ନା।
ତମର କୋଉଠି ପଡିଥିଲା?
ଆମର ପଡିଥିଲା ଭୋଜି ବଣ୍ଟାରେ।
ଅବେ ଦେଖିବାକୁ ଯିବୁ ନା।
ଆମର ବେଠି ସମସ୍ତେ ତ ବେଠି ଆଉ।
ମାନେ ଗାଁ ଯାକ ସବୁ ଲୋକ?
ହଁ ଗାଁ ଗୋଟା ଙ୍କ ଏଇନା।
ମାନେ ଯେନ୍ତି ଖାଇବା କେତେ ଲୋକଙ୍କ ପାଇଁ ହଉଛି?
ଖାଇବା ଯାହାଲେ ହଉଛି ଏଇ ପନ୍ଦରଶହ ଦି ହଜାର ପାଖାପାଖି ହଉଥିବ।
ଏତେ ଲୋକ ଙ୍କୁ ଖାଇବା
ଆ ଆମ ଗାଁ ଟା ତ ଖାଉଛନ୍ତି ଆଉ ଆମର ଯୋଉ ଅଠର ମଉଜା ନାହାନ୍ତି କି? ସମତେ ଆସୁଛନ୍ତି।
ହଁ ତା କଣ ସେମାନେ ପଇସା ଦେଇକି ନା ସେମିତି?
ନାଇଁ ନାଇଁ ଆମ ଗାଁ ସବୁ ବହନ କରୁସଛନ୍ତି ନା।
ମାନେ ଏତେ ଲୋକଙ୍କ ପାଇଁ ଖାଇବା ଗାଁ ଦଉଛି?
ହଁ ଗାଁ ତାପରେ ବି ହଉଛି ମାନେ କଲେକ୍ସ ହଁ କଲେକ୍ସନ ହଉଛି ଗାଁ ରରୁ ବି କେତେ କେତେ ଟଙ୍କା।
ଆଉ ଚାନ୍ଦା ତୋଳାହେଲା।
ହଁ ଚାନ୍ଦା ହଉଛି କିଛି କିଛି ଚାନ୍ଦା ହଉଛି ଘରୁ ଆଉ।
ଉଁ କେତେ ଟଙ୍କା ଲାଗେ ପାଖାପାଖି ପକଉଛ ଚାନ୍ଦା?
ହୁଁ ଯାହାହେଲେ ବି ଏଇଥର ପଡିଥିଲା ଉୁଁ ଆମର ପଡିଥିଲା କେତେ ସାଢେ ତିନିଶହ।
ମାନେ ପରିବାର ଏକା।
ହଁ।
ଭୋଜି ବଳକା ହଉଛି ନା।
ଭୋଜି ନା ନା ଭୋଜି ବଳଗା ନାଇଁ। ଅଷ୍ଟ ପରି ଭୋଜି ବଳଗା ହଉଛି ଭୁଜି
ଆମେ ଯେତିକି ଓ ହଁ ମାନେ ଯୋଉ ମନ୍ଦିର ଯାଇ ତା ମାନେ କଣ ସବୁ ବର୍ଷ ପ୍ରତିଷ୍ଠା ହଉଛି ନା ନାହିଁ। ମାନେ କୋଉ ବର୍ଷ ହେଇଥିଲା? କୋଉ ବର୍ଷ ହେଇଥିଲା ତାକୁ ସେଇ ଦିନ ଟାକୁ ପାଳନ କରାହାଉଚଛି।
ହଁ ସେଇ ଦିନଟା ପାଳନ କରାହଉଚି ଆଉ।
ହଁ ହ ହୁଁ। ହେଠାରେ ଆଉ କିଛି ସବୁ ହଉଛି।
ହଁ ପୂଜାପୁଜି ହଉଛି ନା?
ମାନେ ସେଇଦିନ ପୁରା ମନ୍ଦିର ପୁଣିଆ ଥରେ ନୂଆ ଭଳିଆ କରୁଛନ୍ତି ଆଉଥରେ।
ହଁ ଆଉଥରେ ସଯା ସବୁ ନୂଆ ଟେଣ୍ଡେ ଫେଣ୍ଟେ ସବୁ ଟାଣ ହଉଛି ତାପରେ ସବୁ ଆସୁଛନ୍ତି। ଭୋଜି ଫୋଜି ହଉଛି।
ସବୁ ଗାଁ ରୁ ଲୋକ ଆସୁଛନ୍ତି ସବୁ?
ହଁ। ସବୁ ଆଡୁ ଆସୁନ୍ତି ଏଖିନି ତିନି ଚାରିଥର ଲେଖା ଖାଉଛନ୍ତି କେନି ଆଉ।
ଓହ ମାନେ ସବୁ ଲୋକଙ୍କ ପାଇଁ ମାଗଣା ଖାଇବା?
ମାଗେଣା ଯିଏ ଅନ୍ନ ଛତ୍ରରତ ଯିଏଯେତେ ଥର ଖାଇ ପାଇଲା।
ଆାରେ ଭାଇ ବଢିଆ ସୁବିଧା ତାହେ ଆମକୁି ଟିକେ ଡାକବେ?
ଆଁ ଆସୁନ? ତାହେଲେ ତ ମୁଁ ତାହେଲେ ନିମନ୍ତ୍ରଣ ଦ ଦିଆ ହଉ ତାହେଲେ ଏଥର ଆଉ।
ନିହାତି ଏଇଭଳିଆ କାମ କି
ତାଲେ ଏତେ ବର୍ଷ ଏତେ ବର୍ଷର ତାହେଲେ ନିମନ୍ତ୍ରଣ ତାହେଲେ ପାଇନଥିଲ ତାହେଲେ ଆଉ।
ନା। ଏ ନିମନ୍ତ୍ରଣ ନ ପାଇଲେ ବି ଏମିତିଆ କାମରେ ଆକ୍ଚୁଆଲି ଯିବା ହାରି କଥା।
ଓହୋ ତାହେଲେ ତମକୁ ତାହେଲେ ତମେ ଜାଣିନ ତାହେଲେ ହଉଛି ବୋଲି ଆମ ଗାଁରେ ଏଇଟା ଆଉ।
ଆମ ଗାଁରେ କାଇଁ ଏମିତି ହଉଛି କି?
ହଉନି?
ନା।
ଆଉ ତମର ଛୋଟ ଗାଁ ଟେ ଆଉ।
ସେଇଟା ବା ତାହେଲେ ବହୁତ ମଜା କରୁଥିବ ତାହେଲେ ଆଉ।
ଆଁ ତିନ ନମ୍ବରଟା କ ହଉଛି?
ପୁରା ଦିନ ଜାକ ପୁରା।
ହଁ ତାପରେ ଅ ଯଜ୍ଞ ହଉଛି। ଆଁ ପୁରୀରୁ ଦି ତିନି ଜଣ ପଣ୍ଡା ଆସୁଛନ୍ତି। ପୂଜା ଆଉ ପୂଜା କରୁଛନ୍ତି।
ଓ ମନ୍ଦିରରେ ଯାଇକି ପୂଜା କରୁଛନ୍ତି ଅଇଁଛା।
ହଁ ଆମର ଗୋଟେ ହୁମକ ଓ ବାହାରେ ଗୋଟେ ଆମର ଗୋଟେ ହୋମକୁଣ୍ଡ ହଉଛି ସେଇ ହୋମକୁଣ୍ଡ ରେ ପୂଜା ହଉଛି ଆଉ।
ତାହେଲେ ସମସ୍ତେ ନୂଆଡ୍ରେସ ପିନ୍ଧିକି ଯାଉଥିବ?
ହଁ ନୂଆ ନା। ନହେଲେ ମନ୍ଦିର ଦର୍ଶନ କରିହବ କି?
ହ ତାହଲେ ସକାଳୁ ସବୁ ଉଠି ଗାଧୋଇ ପାଧେଇ ନୂଆ ଡ୍ରେସ୍ ପିନ୍ଧି ମନ୍ଦିରକୁ ଯାଉଛ।
ହଁ।
ସକାଳୁ ଗାଧୋଇବାକୁ ଇଛା ହଉଛି ଏଇ ଥଣ୍ଡାରେ?
ହେଁ ହେଁ ହେଁ କଣ କରିଆ? ମନ୍ଦିର ଯିବାକୁ ହେଲେ ଗାଧୋଇ ପଡିବ ଗାଧେଇକି ଯିବାକୁ ପଡିବ ଆଉ।
ଆ ମନ୍ଦିର ଯାଇ କଣ ମାଗୁଛ ଯାଇକି ଠାକୁରଙ୍କୁ?
ମନ୍ଦିର ମୁଁ ଆଜି ଯାଏ ହେମିତି କିଛି ମାଗିନି। ମୁଁ ଖାଲି ଯାଉଛି ଘଣ୍ଟିଟା ବାଡେଇ ଦେଇକି ମୁଣ୍ଡିଆ ମାରି ଦେଇକି ପଳେଇ ଆସୁଛି।
ଯେତେ ଲୋକ ତ ଯାଆନ୍ତି ଯାହାହେଲେ ନା କିଛି ଯେକୌଣସି ଲୋକ କିଛି ନା କିଛି ତ ମାଗିବ କାରଣ ସମସ୍ତେ ମାଗିବାକୁ ଯାଆନ୍ତି।
ମୁଁ ଆଜି ଯାଏ କିଛି ମାଗିନି ମୋର ହିଆଡେ ମନ ଯାଇନି ଆଡେ।
ତମେ ତ ବଡ ଭକ୍ତ ତାହେଲେ ବାହାରିଲ?
ଏ ହେଁ ହେ ହେ। ଆଉ ତମେ କିଛି ମାଗୁନ?
ମୁଁ ଆଉ କଣ ମାଗିବି, ଖାଲି ଭଲରେ ରଖିଥାନ୍ତୁ ଏତିକି ଢେରେ।
ମୁଁ ଏତିକି ମାଗୁନି।
ଆରେ ହେଁ ହେ।
ମୋରି ଆଡେ ଯୋଉ ମାନେ ମୋରିଆଡେ ମୋର ହିିଁ ଯାଉନି। ମୁଁ ଯାଉଛି ଏମିତି ଖାଲି ମାନେ ଏଇ ଶୋ ମାନେ ଏମିତି ଖାଲି ଯିବା କଥା ହେଲେ ଯାଉଛି। ନହେଲେ ଏ ମୋର ସେମତି କିଛି ନାହିଁ ଏମତି ହୃଦୟରୁୁ କିଛି ଆସୁନି।
ଓହ। ଖାଲି ଯିବା କଥା ବୋଲି ଯାଉଛ ଖାଲି।
ହଁ।
ଏ ଯୋଉ ଭୋଜି ହଉଛି ସେଠି କଣ କଣ ରୋଷେଇ ହଉଛି ଆଇଟମ?
ଭୋଜିରେ ଆମର ହଉଛି ଭାତ ଆମର ଗୋଟେ ହଉଛି ଅରୁଆ ଭାତ ଗୋଟେ ହଉଛି। ତାପରେ ଡାଲମା ଗୋଟେ ବଢିଆ ଡାଲମା ହଉଛି।
ହଁ।
ତାପରେ ଖଟା ହଉଛି ଗୋଟେ।
ହଁ
ତାପରେ ଆମର ଅ ତରକାରୀ ଟିକେ ହଉଛି।
ଓହୋ
ତାପରେ ଆଉ ହଁ ପାଏଶ ଟା ପାଇଏଶ ଟା ଗୋ ଦୀଥର ହେଇଥିଲା। ହେଇନି ଅନ୍ନଦାତା ଯିଏ ଦେଲେ ପାଶଟା ହଉଛି।
ମାନେ ଏଥିରେ କଣ ଯେକୌଣସି ଲୋକ ଚାହିଁଲେ ନିଜେ ବି ଦେଇପାରିବ।
ହଁ ଏଇଠି ସମସ୍ତଙ୍କୁ ନାଏମିତି ଯିଏ ଚାହିଁବ ସିଏ ଦେଇପାରିବ ଗୋଟେ ଆଇଟମ କି କଣ।
ଆଉ ଯିଏ ଯାହା ଚାହିଁବ ସିଏ ସେଇ ବ୍ୟଞ୍ଜନ ଦେଇପାରିବ।
ହଁ।
ଖାଲି ଦବା ଲୋକ ମିଳିବାର ଅଛି।
ହେ ହେ ହେ ଖୋଜିବାର ଅଛି ତ ଭଲୋକ
ହଁ ହଁ ସେମିତି କଣ ସମସ୍ତଙ୍କ ଭାଗ୍ୟର ଥାଏ ଦେବାକୁ ନା କଣ ଯାହା ଭାଗ୍ୟ ଥିବ ସିଏ ଦବ।
ଏବେ ଆହୁରି ମନ୍ଦିର ଦିଟା ଖଣ୍ଡେ ହବ ବୋଧେ।
ନୂଆ?
ଆ ହଁ ଚଲେଇଛନ୍ତି। ଗୋଟେ ହବ ଗଣେଶ ମନ୍ଦିର ଆଉ ଗୋଟେ ହବ ଆଉ କୋଉ ଗୋଟେ ମନ୍ଦିର ହବ ବୋଧେ। ଗଣେଶ ମନ୍ଦିରଟା ବୋଧେ ନାଇଁ ଗଣେଶ ମନ୍ଦିର ଟା ବୋଧେ ଏମଏଲ ପାଣ୍ଠିରୁ ଆସିଲାଣି କି ନାଇଁ କେୟାଣୀ? ବିଲଟା
ହଁ ମାନ
ଆ ଭିତରେ ଆହୁରି ତିନି ଚାରିଟା ମନ୍ଦିର ହେଇଗଲେ ବଢିଆ ଆଉ।
ଏତେ ସବୁ ଯୋଉ କାମ ହଉଛି ସେଗୁଡା ସବୁ ମାନେ ଗାଁ ଲୋକମାନେ ବେଠିରେ କରୁଛନ୍ତି ନା ସେମାନଙ୍କୁ କିଛି ମଜୁରି ଦିଆଯାଉଛି?
ନା ନା ବେଠି ନା ଗାଁ କାମରେ ମଜୁରି ଦିଆହବ।
ଯେତେ କାମ ହଉଛି ସବୁଗୁଡା ସେମିତି?
ହଁ।
ହଉ ଭଲ ଗାଁ ରେ ଏକତା ଅଛି ତାହେଲେ ହଁ।
ହ ହେ ହେ
ନା ସବୁ ଲୋକ କରିବାକୁ ଯାଉଛନ୍ତି?
ସବୁ ଲୋକ ନା।
ଆଉ ଯୋଉ ଲୋକମାନଙ୍କର ଯାହାର କିଛି ଅସୁବିଧା ଥିବ ଯାଇନାରିବ ତ କଣ କରିବ?
ସିଏ ଆଉ ଜଣଙ୍କୁ ଦେଇଦବ ନହେଲେ ଏ ତାଙ୍କର ବେଠି ଛାଡିକି ତାଙ୍କ ଘରଠୁ ଆଉ କିଏ ଗୋଟେ ଯିବ ହାରି। ସିଏ ଆଉ କୋଉଦିନ ଗୋଟେ ବେଠି ଯିବ ହେରି।
ହଁ ତମେ କେବେ ବେଠିକି ଯାଇଛ ନା ନାଇଁ?
ମୁଁ ଯାଇଛି ନା। ଆମର ପଡିଥିଲା ସେଇ ଯୋଉ ଅ ଏଥିରେ ପଡିଥିଲା ଯୋଉ ପାହୁଚ ପାହୁଚ ତିଆରି ହଉଥିଲା ଯୋଉ। ଯୋଉ ଆମର ମଣ୍ଡପଟା।
ହଁ।
ପାହୁଚ ତିଆରି ହଉଥିଲା ଏଇଦିନ କେତେ ଆମେ ଖାଲି ତ ଟିକେ ବାଲି କେତେ। ବାଲିଦଉ ପାଞ୍ଚ ତିନିଟା ନା ପାଞ୍ଚଟା ହବ ବୋଧେ ଆମର ଯଉ ଟ୍ରାକକ୍ଟର ଡାଲାରେ।
ହୁଁ
ସେତିକ ବୋହିଲୁ ଉପରକୁ ଯଉ ଆମର ଟାହିିଲ ପଡିବା ପାଇଁ।
ହୁଁ।
ହଁ।
ଆଉ ତମକୁ ତାହେଲେ ସବୁ କାମ ଜଣାଅଛି ତାହେଲେ।
ଆଉ ଥରେ ବେଠି ପଡିଥିଲା ତଳୁ ଯୋଉ ପାହୁଚର ଯୋଉ ନୁହଁ କି?
ହୁଁ।
ଖାଲି କୋଉଠୁ ମେଣ୍ଟାଲ ଫେଣ୍ଟାଲ ଆଣିକି ପକେଇବା ପାଇଁ ଆଉ।
ଓ ହୋ। କହଲେ ସମସ୍ତେ କରିବାକୁ ବାଧ୍ୟ ହଉଛନ୍ତି ଏଇ କାମ ଗୁଡା ତାହେଲେ।
ବାଧ୍ୟ ନା। ବାଧ୍ୟ ନହେଲେ ନା ଉଁ ଉଁ ଦେବାକୁ ପଡ଼ିବ ଅର୍ଥ ରାଶି କିିଛି।
ଆ ଭଲ ନା ଏମିତି କରିବାଟା ଠିକ।
ହେଁ।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
ହଁ।
ତ ଏଇ ଜିନିଷ ଟା ରହିବା ବି ଭଲ।
ହଁ।
ହୁଁ।
ହଉ ତାହେଲେ ରଖୁଛି ଆଉ।
ହ ହଉ ଠିକ ଅଛି।